ହଁ ମ୍ୟାଡ଼ାାମ ନମସ୍କାର
ନମସ୍କାର ମ୍ୟାଡ଼ମ୍ ଶୁଭ ସଂନ୍ଧ୍ୟା
ଶୋଅସଲିଆ କଣ କରୁଛନ୍ତି
ସବ ସନ୍ଧ୍ୟା ଠିକ ଅଛି ନା ସନ୍ଧ୍ୟା ହେଇଯ
ସନ୍ଧ୍ୟା ତ ଜାଣି ହଉନି ବର୍ଷା ଯୋଗୁ
ହଁ ଠିକ କହିଛନ୍ତି ଆଜି ବି ଏଇଠି ବି ଟିକେ ବର୍ଷା ହେଇଯାଇଛିେ ମତେ ତ ବହୁତ ବଢିଆ ଲାଗୁଛି ମାନେ ଖରା ଖରା ଗରମ ଗରମ ହେଇକି
ଆଉ କୁହନ୍ତୁନି ଆ ଖରାଦିନେ ମାନେ ଯୋଉ ଅବସ୍ଥା ହେଇଯାଉଉ କୁହନ୍ତୁନି ଏଥର ଆପଣ ତ ଜାଣିଛନ୍ତି ତାପମାତ୍ରା ଆମର ଯୋଉ ଅ ବୃଦ୍ଧି ପାଇଥିଲା ଆମର ପଇଁଚାଳିଶ ଡିଗ୍ରୀ ଉପରେ ବହୁତ ଏଇ ଏଥିର ମାନେ ଅସହ୍ୟ ଗରମ ରହି ହୁଏନି। ମାନେ ଆପଣ ତ ଜାଣିଛନ୍ତି। ଗ୍ଲୋବାଲ ୱର୍ମିଙ୍ଗ କଥା।
ହଁ ସେ ତ ସେ ତ କଣ କରିପାରିବା। ମାନେ ଆମ ଦ୍ଵାରା ଯାହା ହଉଛି ଆମେ ତ ଛୋଟ ଛୋଟ ଅ ଆମେ ଯାହା ନିଜେ ନିଜେ।
ହଁ ଆମେ କଫି ନେଇ ଶୁଣନ୍ତୁ। ଆମେ ବହୁତ କିଛି କରିପାରିବା କଣ ପାଇଁ ନା ଆପଣ ଯଦି ଗଛ ଗୋଟେ ଗୋଟେ ଲଗେଇବେ ଆପଣ ଜାଣିଛନ୍ତି ଯେ ଆମର ଯୋଉ ଏତେ ଗରମଟା ହଉଛି ଛି ମାନେ ତାପଟା ବୃଦ୍ଧି ପାଉଛି ଏତେ ବୃଦ୍ଧି ପାଇବନି ଗଛ କଟା ହବା ଯୋଗୁ ଯୋଗୁରୁ ହିଁ ଆମର ଏଇ ମାନେ ତାପମାତ୍ରା ଟା ବୃଦ୍ଧି
ସେଇଆ ସେଇଆ ମାନେ ଆପଣ ଆମେ ଦେଶକୁ ଡେଭଲପ୍ କରିବା ଚକରରେ ଆମେ ସବୁ ନିଜର ସ୍ଵାସ୍ଥ୍ୟ ପ୍ରତି କେତେ ଖେଲବାଡ କରୁଛେ। ନିଜର ମାନେ ଏବେ ଏବେ ମଣିଷ ଯୋଉ ଶ୍ଵାସ ନଉଛି ସେଇଟା ବି କି ମାନେ ସଭା ନୁହଁ ମାନେ ଭାବନ୍ତୁ ମାନେ ଯୋଉ ଯୋଉ ପବନ ଟିକେରେ ଆମର ଜୀବନ ଅଛି। ସେଇଟା ବି ସେଇ ତା ଉପରେ ବି ମାନେ ଏତେ ଦୂଷିତ ହେଇଗଲାଣି ଏ ସବୁ ତ କେତେ ଆମେ ଆମେ କେତେ କ୍ରିଟିକାଲ ସିଚୁଏସନରେ ଅଛୁ ସେଇଟା ମାନେ ଲୋକ ଭାବିବା କଥା ମୁଁ ତ ଏମିତି ଭାବେ ବେଳେ ବେଳେ କି ଯୋଉ ଯୋଉ ଲୋକ ଗୁଡାକ ଯୋଉ ଜାଣେ ପାରନ୍ତିନି କି ମାନେ ଏଇଗୁଡା ସବୁ ବହୁତ ଧୀରେ ଧୀରେ ସବୁ ହୁଏ ନା ତ ଆମର ଦେଖ ରେ କଣ କଣ ଏବେ ଯେମିତି ଆମକୁ ବାହାରେ ଖଡିଆଟେ ହେଲା ଆମକୁ ଦେଖାଯାଏ। ତ ସେଇଥି ପାଇଁଁ କି ଆମେ ସବୁ କାମ କରୁ କି ନାଇଁ ଏଇଟା ଏଇଟାକୁ ଏମତି କରିବାର ଅଛି ସେମିତି କରିବାର ଅଛି ସେଠି ପାଣି ଭିଜେଇ ବାନି ସେଥିରେ ପଟି ଲଗେଇବା ମଲମ ଲଗେଇବା ଜଣା ପଡୁଛି ତ ଆମେ କରୁ ଆଉ ଭିତରେ କଣ ହଉଛି ଆମକୁ ଜଣା ନଥାଏ ନା ମୁଁ ତ ସେଇଥିପାଇଁ ବେଳେ ବେଳେ ଭାବେ କିି ଯଦି ଆମକୁ ଯଦି ଆମକୁ ମାନେ ଏମତି କିଛି କିଛି ଗୋଟେ ଏମତି ଦର୍ପଣ ଥାନ୍ତା ଭାଗରେ ଆମେ କି ରହିଲେ କି ଆମକୁ ଦେଖା ଯାଆନ୍ତି କି ଆମର ଏଇ ଶ୍ଵାସ ନେଇ ନେଇକି କି ଆମର ଅ ଫୁସ୍ ଫୁସ୍ କେତେ ଖରାପ ହେଲାଣି ଆମର କିଡନୀ କେତେ ଖରାପ ହେଲାଣି ଆଉ ବାକି କଲିଜା ସେଇ ସବୁ କେତେ ଖରାପ ହେଲାଣି ସେଇଥିରେ ଦେଖିଲି ଲୋକ ଗୁଡାକ ନା ମାନେ ମୁଁ ଖ ଖାସ୍ କରିକି ଏଇ ଦୂଷିତ କଥା ତ ଛାଡ। ସିଏ ତ ହଉଛି ହିଁ ତା ବାଦେ ଇଏ ସବୁଠୁ ବେଶୀ ମୁଁ ଏଇଥିପାଇଁ ଭାବେ ଯୋଉ ନି ନିଅନ୍ତୁ ଲୋକମାନେ ସେମାନେ ଜାଣିପାରନ୍ତି ନି ନା ତ ସେଇମାନଙ୍କ ପାଇଁ କି ତ ଖାସ୍ କରିକି ମାନେ ଏମିତି ଗୋଟେ ଦର୍ପଣ ଗୋଟେ ଥାଆନ୍ତା। ସେମାନଙ୍କୁ ଦେଖାନ୍ତେ କି ଦେଖ ତୁ ନିଶା ନଉଛୁ ବୋଲିକି ତୋର କୋଉ କୋଉ ତୋ ଦେହର କୋଉ କୋଉ ଅଙ୍ଗର ଅବସ୍ଥା ତୁ କଣ କଲୁଣୁ?
ଆଜ୍ଞା। ମାନେ ବହୁତ ଏବେ ଦେଖନ୍ତୁ ଆପଣ ଦେଖୁଥିବେ ଯୋଉ ଆମର ମାନେ ଧଳା ଜହର ଗୁଡ଼ା ନେଉଛନ୍ତି ଛୁଆଗୁଡ଼ା। ମାନେ ସେମାନେ ଜାଣି ପାରୁନାହାନ୍ତି ତାଙ୍କ ସ୍ୱାସ୍ଥ୍ୟ ସେମାନେ କେତେ ମାନେ ଖେଳୁଛନ୍ତି। ସେମାନେ ତ ଖେଳୁଛନ୍ତି ତାଙ୍କ ସହିତ ତାଙ୍କ ବାପା
ଭବିଷ୍ୟତ ମାନେ ସବୁ ଦେଶର ଭବିଷ୍ୟତ ମାନେ ନିଜକୁ ତ କରିବା ପଛରେ ଲାଗିଛି
ଲାଗିଛନ୍ତି ସେମାନଙ୍କୁ ମତେ ବେଳେ ବେଳେ ଲାଗେ ଯେ ସେମାନଙ୍କୁ କିଛି ପ୍ରଭାବ ପଡେନି। ଏ ଜିନିଷରୁ କାରଣ କୋଉଠି ନା କୋଉଠି ସେମାନଙ୍କର ମାନେ ଶିକ୍ଷାଗତରେ ଟିକେ ଅଭାବ ରହିଯାଏ ମୋତେ ଲାଗେ। ଯେ ତାଙ୍କର କିଛି ମାନେ ଶିଖିବାର ମାନେ ସେମିତି ସୁଯୋଗ ତାଙ୍କୁ ମିଳିନି ଯାହାଦ୍ୱାରା ସେମାନେ ଏଇ ଜିନିଷରେ କିଛି ଜାଣିପାରୁନାହାନ୍ତି ଯେ ସେମାନଙ୍କ ପାଇଁ କୋଉଟା ସଠିକ କୋଉଟା ଭୁଲ କିଛି ଜାଣି-
ଆଉ ଗୋଟେ ଆଉ ଗୋଟେ ଜିନିଷ ମ୍ୟାଡାମ ମୁଁ ଲକ୍ଷ୍ୟ କରିଛି କି ଯୋଉ ଯୋଉ ମାନେ ସବୁ ଶିକ୍ଷା ଶିକ୍ଷା କଥା ଆପଣ କହୁଛନ୍ତି ମୁଁ ଆପଣଙ୍କ କଥାରେ ଏକମତ କିନ୍ତୁ ତ ଆଉ ଗୋଟେ କଥା ବି ଯୋଉ ଯୋଉମାନେ ଶିକ୍ଷା ବି ନେଇଯାଆନ୍ତି ନା ସେମାନେ ନିଜେ ନିଅନ୍ତିନି ସେମାନେ କଣ କରନ୍ତି ସେଇଥିରେ ବେପାର ଷ୍ଟାର୍ଟ କରିବେ।
ଆଜ୍ଞା ଆଜ୍ଞା।
କାହିଁକି ନା ସେମାନେ ଜାଣିଛନ୍ତି ଏଥିରେ ମୋର ଦେହର କଣ କ୍ଷତି ହଉ କିନ୍ତୁ ସେଥିରେ ଯେହେତୁ ଲାଭ ବହୁତ ତ ସେଇଥିପାଇଁ ସେମାନେ ସେଇଥିରେ
ସେମାନେ ସରଳ ଉପାୟ କ ବାଛନ୍ତି। କି ସେମାନଙ୍କ ଜୀବନ ପାଇଁ ବହୁତ ଖରାପ ଆଉ ତାଙ୍କର ମାନେ ଭବିଷ୍ୟତ ସହିତ ଅତୀତ ସମ ସବୁ ଜିନିଷ ପାଇଁ ସେମାନଙ୍କ ପାଇଁ ବହୁତ ଖରାପ।
ତାପରେ ଜଣଙ୍କ ଜୀବନ ପଛରେ ଯେ କେତେ ଜଣଙ୍କ ଜୀବନ ଯୋଡି ହେଇକିଥାଏ ସେ ଜିନିଷ ସେମାନେ ବୁଝିପାରନ୍ତିନି ଘରେ ଯେ ଯ ଗୋଟେ ପିଲାର ଯଦି କିଛି ଏମିତି ହେଇଯାଏ ତା ପଛରେ ବାକି କି ସବୁ ପିଲା ମାନଙ୍କର ଭବିଷ୍ୟତ ବି ମାନେ ନଷ୍ଟ ହବା ଉପରେ ଥାଏ ନାଁ। ଘରର ସବୁ ଧନ ସମ୍ପତ୍ତି ହେଲା କି ସମ ମାନେ ଖାଲି ତା ଜଣଙ୍କର ସ୍ଵାସ୍ଥ୍ୟ ଖାଲି କ୍ଷତି ହୁଏନି। ବାକି ସମସ୍ତଙ୍କର ସ୍ଵାସ୍ଥ୍ୟ ବି ଅ ମାନେ କିମତି ତା ତା କଥା ଭାବି ଭାବିକି ତା ମା ର ଅବସ୍ଥା
ସେଇ କଥା ମୁଁ ଆପଣଙ୍କୁ କହୁଥିଲି ସେଇ କଥା କାରଣ ମୁଁ ଗୋଟେ ମାନେ ଉଦାହରଣ ଦେଖିଛି ଆପଣଙ୍କୁ କହୁଛି ମାନେ ଗୋଟେ ଛୁଆଟି ଏତେ ମାନେ ସେ ଧଳା ଧଳା ଜହ ନେଇ ନେଇ ଏତେ ମାନେ ଯ ନେଇ ଗଲାଣି ସେ ଆଉ ନିଜକୁ ମାନେ କଣ୍ଟ୍ରୋଲ କରିପାରୁନି।
ହୁଁ ହୁଁ ହୁଁ ହୁଁ।
ମାନେ ସିଏ ଏମିତି ହଉଛି ତା ଯୋଗୁ ତାଙ୍କ ବାପା ମା ସଫର କରୁଛନ୍ତି।
ହୁଁ ହୁଁ ବହୁତ ମାନେ ଦେଖନ୍ତୁ ମ୍ୟାଡାମ ସେଇ ପିଲାମାନଙ୍କୁ ଟିକେ ମାନେ ଭଲ ଖାଦ୍ୟ ଆଉ ଭଲ ଅ ଶିକ୍ଷା ବ୍ୟବସ୍ଥା ଦବା ପାଇଁ କି ସେମାନେ ଦିନ ରାତି ମାନେ ଲଢୁଥିବେ କି କେମିତି ଟିକେ ପଇସା ଆଣିଲେ କି ସେମାନଙ୍କୁ ଟିକେ ବାକି ମାନଙ୍କ ଦେଖିକି ଯେମିତି ତାକୁ କଷ୍ଟ ନ ହଉ ବୋଲି ସେମାନେ ନିଜ ହିସାବରେ ଚେଷ୍ଟା କରନ୍ତି କି ପିଲାକୁ ସବୁ କିଛି ବହୁତ ଅ ଭଲ ଦବା। ପାଇଁ କି କିନ୍ତୁ ସେ ପଇସାରେ ସେଇଥିରେ ଲଢିଲା ବେଳକୁ ପିଲା ଟା ମାନେ ଯାଇ ସେ ପଇସାରେ ଆଉ କିଛି ଜିନିଷ କରୁଥିବା ଆଉ ସେଇଥିରେ ଆଉ ସେଇ କୁଡାକ ମାନେ ବହୁ ଏବେ ଖାତା ଗୋଟେ କିଣିଲେ ଦଶ ଟଙ୍କା କୋଡିଏଙ୍କା ଙ୍କ ଆସିବ ସେ ଧଳା ଜହର ନେଲେ ମାନେ ସେ ଟିକେ ଟିକେ କେତେ ହଜାର ହଜାର। ଟଙ୍କା ଖର୍ଚ୍ଚ ହୁଏ ସେ ପଇସା ଟା ପୁଣି ସେ ପଇସା ଟା ପୁଣି ସେ ତ ନିଜେ ରୋଜଗାର ପୁ ତାପରେ ସେ ଘରୁ ଚୋରି କରିବା ଷ୍ଟାର୍ଟ କରିବ ଏମିତି ଇଏ ମାନେ ପୁରା ଘର ଟାକୁ ମାନେ ଆମ ଆମ ସାହିରେ ଆମ ସାହିରେ ଗୋଟେ ଅଛନ୍ତି ସେ ଗୋଟେ ଭାଇ ତାଙ୍କେ ବି ମାନେ ଏଇଥିରେ ପଢି ପଢିକି ନିଜ ଘର ମାନେ ତାଙ୍କର ବାବା ନାହାନ୍ତି। ସେ ନିଜ ଘର ବି ବନ୍ଧା ପକେଇ ଦେଲେ। ଏଇଟା ଖାଇବା ପାଇଁ କି ମାନେ ଭାବନ୍ତୁ ତାଙ୍କ ଘରରେ ବାକି ତା ମା ସିଏ କେମିତି ରହିବେ କୋଉଠି ରହିବେ ସିଏ ମାନେ ସେ ଗୋଟେ ପିଲା ଟା କ ଦେଖିକି ରହୁ
ଦୁଖଦ କଥା କିଛି ହେଇପାରିବନି ଗୋଟେ ବାପା ମାଙ୍କ ପାଇଁ ଛୁଆ
ଯୋଉ ପିଲାଟା ଆଗକୁ ଯାଇକ ସାହାର ବନିବ ବୋଲି ତାକୁ ପୋଷନ୍ତି ସେଇ ପିଲାଟା ଏକା ଘର ଟାକୁ ବନ୍ଧା ପକି ନିଜ ମା ଟାକୁ ବେସାହାର କରିଦେଲା ଯାହାର କି ସ୍ଵାମୀ ନାହାନ୍ତି ଭାବନ୍ତୁ କେତେ ଦୁଃଖ।
କେତେ ଦୁ ବହୁତ ବହୁତ କଷ୍ଟ ହୁଏ ଗୋଟେ ମା ଯେତେବେଳେ ମାନେ ଜନ୍ମ କରେ ନା ସନ୍ତାନ କୁ ମାନେ ସେ କେତେ କଷ୍ଟ ସେ ତୁହେ ଆ ଆମ୍ ଆପଣ ତ ଜାଣିଥିବେ କଷ୍ଟ ସରିବାର ମାନେ ଗୋଟେ ମହିଳା ପାଇଁ କେ ତେ ମାନେ ଇଏ ଛୁଆ ଜନ୍ମ ମାନେ ଛୁଆ ରହିବା। ଠୁ ଆରମ୍ଭ କରିକି ସେ ଜନ୍ମ କଲା ପର୍ଯ୍ୟନ୍ତ ମା କେତେ ଯନ୍ତ୍ରଣା ସହେ।
ସେୟା ସେୟା ତାପରେ ଜନ୍ମ ହେଲା ପରେ ବି ପୁରା ତ ତାର ସେଇ ଆଉ ଉ ଫିଟି ପାରିବନି ସିଏ ସେଇଥିରୁ ସେ କସ୍
ନା କେମିତି ଫିଟିବ ଯଦି ଆପଣ ଯାହାକୁ ଆଶା ଭରସା- କରିଥିବେ ଯଦି ସିଏ ଏଇ ଜିନିଷକୁ ବୁଝି ନପାରେ ସିଏ ମାନେ ଏଇ ଜିନିଷ କରେ ଆପଣ କେମିତି ଭାବୁଚନ୍ତି ଯେ ସିଏ ଆପଣଙ୍କର ବୃଦ୍ଧା କାଳରେ ମାନେ ସାହାର ହବ।
ହୁଁ ତ ମ୍ୟାଡାମ ଆପଣ ଙ୍କୁ ମାନେ ଏଇ ଯୋଉ ଆପଣ ଶୁଣିଥିବେ ନିଶା ପାଇଁ କି ଯୋଉ ନିଶା ନିବାରଣ କେନ୍ଦ୍ର ଖୋଲା ହେଇଛି। ମାନେ ଆପଣଙ୍କୁ ସେଇଟା ମାନେ କେତେ ଦୂରରେ ଏଠିଥିଲା ଆପଣଙ୍କ ମତ କଣ ତାକୁ ନେଇକି ମାନେ ଉଁ କିଛି କହିପାରିବେ। ଆପଣ ସେ ବିଷୟରେ ଯଦି କିଛି ଜାଣିଚନ୍ତି।
ଟିକେ କଥା କଟିଗଲା ଟିକେ କହିବେ ପୁଣି
ମୁଁ ମୁଁ ଏଇଆ କୋହୁଥିଲି କି ମାନେ ନିଶା କାଟିବା ପାଇଁ କି ନିଶାରୁ ଯେହେତୁ ଏବେ ଏବେ କାର ଯୁବପିଢ଼ି ସବୁ ନିଶା ପଛରେ ଯାଉଚନ୍ତି ନା ତ ନିଶା ଅଁ ଆଁ ରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ନିଶା ନିବାରଣ କେନ୍ଦ୍ର ଟିଏ ଖୋଲ ଯାଇଛି।
ନିବାରଣ କେନ୍ଦ୍ର ଅଛି ସରକାର ତ ଆମର ବୋହୁତ ସାରା ଖୋଲିଲେଣି ବି ନିଶା ନିବାରଣ କେନ୍ଦ୍ର ଆଉ ତା ସହିତ ଆପଣ ଯେତେବେଳେ ଗୋଟେ ମାନେ କିଛି ମାନେ ଶିକ୍ଷା ଜିନିଷ ପାଇବେ ମାନେ ଆପଣ ଯଦି ପଢା ପଢା ଜିନିଷ କୁ ହୋଉ। କିମ୍ବା ଆପଣଙ୍କର ମାନେ ବାପା ମାଆଙ୍କ କଥା ମାନିବେ ଆପଣଙ୍କୁ ଆପଣ ମାନେ ନିଜେ ଜାଣି ପାରିବେ ଯେ ଆପଣ କୋଉ ରାସ୍ତାରେ ଅଛନ୍ତି। ଆପଣ ଠିକ୍ ରାସ୍ତାରେ ଅଛନ୍ତି କିମ୍ବା ଭୁଲ୍ ରାଜ୍ ରାସ୍ତାରେ ଆଉ ଗୋଟେ କଥା କହିବି ନିଶାର କାରଣ କେବଳ ଗୋଟେ ବ୍ୟକ୍ତି ନଥାଏ। ତାର ସାଙ୍ଗ ଥାଏ ସାଙ୍ଗ ଦ୍ଵାରା ହିଁ ସେ ଜିନିଷ ଶିଖେ। ଜଣେ ଜଣଙ୍କଠୁ ହିଁ ଗୋଟେ ଜିନିଷ ଶିଖେ ମୁଁ ଆ ପଣ ଯଦି କିଛି ଭଲ କାମ କରିବେ ମୁଁ ଆପଣଙ୍କଠୁ କିଛି ଶିଖିବି। ଆପଣ ଯଦି କିଛି ଖରାପ କାମ କରୁଥୁବେ। ମତ୍ ମୁଁ ଆପଣଙ୍କ ସହିତ ଯଦି ସେତିକି ଥିବି ଆପଣଙ୍କଠୁ ମୁଁ ବି ସେଇ ଜିନିଷ ଶିଖିବି। ଜଣେ ଜଣଙ୍କଠୁ ଜିନିଷ ଶିଖେ ବୁଝିପାଇଲେ ନା ନାଇଁ ମାନେ ମ ଏଇଡା ତ କହିହବନି ଯେ ଜଣେ ନିଶା ନୋଉଚି ମାନେ ସିଏ ନିଜେ ନିଜେ ନୋଉଚି। ଦେଖିଲା ପରଟୁ ତ ନୋଉଚି ନା ନହେଲେ କେମିତି ନବ।
ପିଲା ଗୁଡାକ ଇହା ମାନେ ନିଜ ଘର ଫ୍ୟାମିଲି ଯଦି ସେ ଉଁ ଘର ଲୋକୋ ଯଦି ନୋଉଥୁବେ ସେମାନଙ୍କୁ ଗୋଟେ ଦେଖିକି ଶିଖନ୍ତି ନହେଲେ ଯଦି ଘର ପରିବାର ବହୁତ ଭଲରେ ଯଦି ଥିବେ। କହିଲେ ସିଏ ଯଦି ବାହାରେ କୋଉ ସାଙ୍ଗ ସାଙ୍ଗେ ତାଙ୍କର ସେମାନଙ୍କୁ ମିଳିଗଲା କହଲେ ସେମାନେ ସେମାନଙ୍କୁ ଦେଖି ଦେଖି କି ପୁଣି ଶିଖନ୍ତି ଏମତି ତାପରେ ଏବେ ଏବେ ଗୋଟେ ଯୋଉ ଟ୍ରେଣ୍ଡ ଚାଲିନିକି ମ୍ୟାଡାମ ମାନେ ଏବେ ସେମାନେ ଏମିତି ଭାବନ୍ତି କି ନାଇଁ ଆମେ ଯେହେତୁ ପୁରୁଷ ତ ଏଇଟା ଆମର ପୁରୁଷ ପଣିଆକୁୁ ପ୍ରମାଣିତ କରେ।
ଆଜ୍ଞା ଆଜ୍ଞା।
ପିଅନ୍ତି। ଫେକୁ ଗୁଡାକ ଆପଣ ଦେଖିଥିବେ ମାନେ ରାଗିଙ୍ଗ କରନ୍ତି ଯୋଉ ସେଇ ମାନେ କୋହୁଥିବେ ଇଏ ମାନେ ମୁଁ ମୁଁ ଯୋଉ ଜିନିଷ ମାନେ କିଛି ଦେଖିଛି କି ମାନେ ଏମିତି କୁହନ୍ତି କି ଯୋଉ ପିଲାଟା କହିଦେଲା ନାଇଁ ମୁଁ ନେବିନି ହେଲେ ଆରେ ଇଏ ତୁ ପୁରୁଷ ନୁହଁ ଏମିତି କହିଦେଲା ବେଳୁକୁ ସେମାନେ ବି
ନାଁ ନାଁ ନାଁ ଏଇ ଜିନିଷ ପୁରା ଭୁଲ ମୁଁ ତ ଭୁଲ କହିବି ମୁଁ ଏ ଏଇ ଜିନିଷରେ ସପକ୍ କ୍ଷରେ ଯିବିନି ପୁରୁଷ ସେମିତି କିଛି କୋଉଠି ନଥାଏ ଯେ ପୁରୁଷ ତାର ପୁରୁଷତା କୁ ମାନେ ଦର୍ଶେଇବା ପାଇଁ ନାଇଁ ନାଇଁ ଦ ନାଇଁ ଦର୍ଶେଇବା ପାଇଁ ଯେ ସିଏ ମାନେ କିଛି ନିଶା ସେବନ କରିବ ପୁରୁଷର କର୍ତ୍ତବ୍ୟ ସେତେବେଳେ। ଯେତେବେଳେ ସିଏ ତା ଫିଲ ମାନେ ଗୋଟେ ପରିବାରକୁ ଉଚ୍ଚସ୍ତରକୁ ନବ ନିଜକୁ ଆଗକୁ ବଢ ବଢେଇବ। ତା କର୍ତ୍ତବ୍ୟ ସେ ଯେତେବେଳେ କରେ ସେତେବେଳେ ସେ ଗୋଟେ ପୁରୁଷ କୁହାଯାଏ ତାକୁ ଏଇଟାର କେବେ ବି ମୁଁ ତ ମୁଁ ଶୁଣିନି ଆଜି ପର୍ଯ୍ୟନ୍ତ କି ଗୋଟେ ପୁରୁଷ କହିବଯେ ମୁଁ ନିଶା ନଉଛି ମାନେ ମୁଁ ଗୋଟେ ହଉଛି ପୁରୁଷ।
ଆରେ ମ୍ୟାଡାମ ଆପଣ ଦେଖି ନାହାନ୍ତି ତାହେଲେ ମାନେ ମୁଁ ଏଇଟା ବହୁତ। କମନ ଥାଏ ମାନେ ମୁଁ ମୁଁ ଦେଖିଛି ସେଇଥିପାଇଁ କି ମୁଁ ଅପ ଆପଣଙ୍କୁ ଏଇ ଜିନିଷ ଟା ଜଣେଇଲି ମାନେ ସେମାନେ ନା ତାଙ୍କୁ ପ୍ରଭୁ କରନ୍ତି କି ଏ ତୁ ନେଇ ନେଇ। ଯାଇ ଆରେ ଇଏ ତ ଜାଣିନି ଇଏ ଗଲେ ସେ ଏମିତି କହି କହିକି।
ଥାନ୍ତି ଯେତେବେଳେ ସେମାନେ କଣ କରନ୍ତି କି ମାନେ ସେମାନେ ନିଜ ଭଳିଆ କରିବାକୁ ଚାହାନ୍ତି ଯଦି ଯେତେବେଳେ ଜଣକୁ ଯେତେବେଳେ ନିଜ ଭଳିଆ। ସାମିଲ କରିବାକୁ ଚାହାନ୍ତି କି ଆମ ସହ ତୁ ମାନେ ସହଯୋଗ ହେଇକି ଏଇ ଜିନିଷ ଟା କର୍ ସେତେବେଳେ। ସେମାନଙ୍କୁ ମାନେ ଉସକାନ୍ତି କି ନାହାନ୍ତି ତୁ ଏଇ ଜିନିଷ ତୁ ନୁହ। ବୁଝି ପାଇଲେ ନା ନାହିଁ। ଆଜ୍ଞା ଆଜ୍ଞା ସେଇ ଜିନିଷ। ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ହଉ ଆଜ୍ଞା ଅପଙ୍କ ସହିତ କଥା ହେଇକି ମତେ ବି ଖୁସି ଲାଗିଲା। ଆଜ୍ଞା ଆଜ୍ଞା।